ନମସ୍କାର ବନ୍ଧୁ କଣ କରୁଚନ୍ତି ଆପଣ?
ଏଇ ବନ୍ଧୁ ଆସିଥିଲି ଟିକେ ବାହାରୁକୁ ଆଉ ଆଁ ମନ୍ଦିର ଆଡେ ଆଉ
ଆଜ୍ଞା ଆଜ୍ଞା ଆଉ ଆଜି କଣ ମନ୍ଦିରରେ କିଛି ଆମ ଦେହ ଭଲ ଅଛି ବନ୍ଧୁ ମନ୍ଦିରରେ କିଛି ଆଜି ବନ୍ଧୁ ହଉଚି କି?
ନା ବନ୍ଧୁ କିଛି ମନ୍ଦିରରେ ନାହିଁ ଭଗବାନଙ୍କ ପାଖ ଟିକେ ଆ ଶ୍ରୟ ନେଲେ ଆମକୁ ଭଲ ଲାଗେ ଟିକେ ଭଗବାନଙ୍କ ମନ୍ଦିରକୁ ଆସିଲେ।
ଆଉ ବନ୍ଧୁ ଆପଣ ଆଜି ସ କୁଆଡେ କଣ କଣ କରିଚନ୍ତି କହୁନାହାନ୍ତି?
ସକାଳ କର୍ମ ନିତ୍ୟ କର୍ମ ଆଉ ସକାଳୁ ଉଠିଲୁ ଟିକେ ବ୍ୟାୟାମ କଲୁ ବାସି ପାଣି ଟିକେ ପିଇକି ତାପରେ ଗାଧୁଆ ଗାଧୋଇ କଲୁ । ଫେରେ ତାପରେ ନିତ୍ୟ କର୍ମ ସାରିକି ଖାଇବାକୁ ଆସିଲୁ। ରୁଟି ଆଉ ଆଳୁ, ଆଳୁ, ଆଳୁ ବଘରା ହେଇଥିଲା ଆଜି।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ ଆପଣ କଣ କରିଥିଲେ ସକାଳୁ?
ବନ୍ଧୁ ଆମେ ବନ୍ଧୁ ଆମେ ହେଇ ସକାଳୁ ଉଠିକି ଯା ଯୋଗା ଯୋଗ କରିସାରିଲା ପରେ ତାପରେ ଟିକେ ବାସି ପାଣି ପିଇଲୁ ତାପରେ ଯଉ ଖାଲି ପେଟରେ ସାତଟା ବେଲପତ୍ର ପିଇଲୁ ନା ଖାଇଲୁ ତାପରେ ଯୋଉ ଥାଲୁକୁଡି ପତ୍ର ଟିକେ ଖାଇଲୁ ଖାଇସାରିବା ପରେ ବନ୍ଧୁ ତାପରେ ଟିକେ ଗାଧୋଇ ପାଧେଇକି ଆସିଲା ପରେ ଆଜି ସଜ ବାଜ ଠୁ ସେ ମୁଣ୍ଡ ଫୁଣ୍ଡ ଧୋଇକି ଆସିକି ଠାକୁରଙ୍କୁ ପୂଜା କରିକି ତାପରେ ଏଇ ବସିଛୁ ବନ୍ଧୁ। ଆଉ ଖାଇଛନ୍ତି ବନ୍ଧୁ କଣ ଆପଣ?
ବନ୍ଧୁ ଆମେ ରୁଟି, ଆଳୁ ଭର୍ତା ଖାଇଥିଲୁ। ଆପଣ
ଆଜ୍ଞା ବନ୍ଧୁ ଆମେ ଖାଇଥିଲୁ ରୁଟି ଆଉ ପୋଟଳ ଆଳୁ ଭଜା ବନ୍ଧୁ ଆଉ ହଉଛି ମଞ୍ଜି ଚୁରା, ପଣସ ମଞ୍ଜି ଚୁରା।
ଓ ବଢିଆ ଆଉ।
ଆଜ୍ଞା ବନ୍ଧୁ ପଣସ ମଞ୍ଜି ଚୁରା ଟା ଭଲ ନୁହଁ? ଲାଗେ ନି କି।
ହଁ ତା ସହିତ ଟିକେ ନଡ଼ିଆ ହେଉ କିମ୍ବା ବଢି ଟିକେ ଚୁରି ଦେଲେ
ଆଜ୍ଞା ନିଶ୍ଚିନ୍ତ ବନ୍ଧୁ ଠିକ କଥା କହିଛନ୍ତି ଆପଣ। ହ
ସିଏ ସବୁ ଦେହ ପାଇଁ ଅତ୍ୟନ୍ତ ଭଲ ପୃଷ୍ଟି ସାର ଖାଦ୍ୟ ସବୁ।
ଭଲ ବାଟ
ଆଉ ଲୋକ କିନ୍ତୁ ପସନ୍ଦ କରୁନାହାନ୍ତି ଏବେକା ଛୁଆ
ଆଜ୍ଞା କିନ୍ତୁ ତେଲ ମସଲା ଅପେକ୍ଷା ଏଇ ସବୁ ଜିନିଷ ଖାଇବ ମନ ବି ଶାନ୍ତି, ଆତ୍ମା ଶାନ୍ତି, ସବୁ ଶାନ୍ତି ଆଜ୍ଞା।
ଖାଦ୍ୟ ସବୁ ଖାଉଛନ୍ତି ପୃଷ୍ଟିସାର
ଆଜ୍ଞା, ଆଜ୍ଞା, ଆଜ୍ଞା ଠିକ କଥା କହି
ଆଉ ବନ୍ଧୁ ଆପଣଙ୍କର ଏଥର ଦୁର୍ଗା ପୂଜା ଆପଣଙ୍କର ତ ମୁଁ ଶୁଣିଛି ଭଲ ହୁଏ ସବୁ ବର୍ଷ।
ଆଜ୍ଞା, ଆଜ୍ଞା।
ଆଉ କିଛି କହୁନାହାନ୍ତି ଦୁର୍ଗା ପୂଜା ବିଷ ସେରେ
ବନ୍ଧୁ ଆମ ଏପଟରେହୁ ବହୁ ମାନେ ବହୁତ ଜାଗାରେ ଦୁର୍ଗା ପୂଜା ହୁଏ ।ବୁଝିପାରିଲି କିନ୍ତୁ ଆମର ଗୋଟେ ଜାଗା ଅଛି ଯୋଉଟା କି ଆମର ବହୁତ ପ୍ରସିଦ୍ଧ ଦୁର୍ଗା ପୂଜା ହୁଏ ସେଠି ସେଟା ହଉଛି ଆମର ଆମ ଘର ଠାରୁ ପାଞ୍ଚ କିଲୋମିଟର ଦୂରରେ ଗୋଟେ ଜାଗାରେ ହୁଏ। ତ କି ଆମର ହୁଁ ଯେମିତି ହଁ କହ ସବୁ ଆପଣଙ୍କ ଆଡେ ଯୋଉ ଦୁର୍ଗା ପୂଜା ହୁଏ। କି କାଳୀ ପୂଜା ଆପଣଙ୍କ ଆଡେ ଯୋଉଡା ହୁଏ ।ସବୁ ମେଳା ଫେଳା ପଡେ ଆପଣଙ୍କ ଯୋଉ ପଡିଆ ଅଛି ବଡ ପଡିଆ ସେଠି ଯୋଉ ମେଳା ଫେଳା ପଡେ ଆମର ଗୋଟେ ବଡ ପଡିଆ ଏଠି ଅଛି ସେଠି ଠାକୁରଙ୍କର ମନ୍ଦିର ବି ଅଛି। ମାନେ ତାଙ୍କର ସେଇଠି ସେ ପୂଜା ପାଆନ୍ତି କିନ୍ତୁ ମନ୍ଦିର ତ ନାହିଁ ସେଇଠି ତାଙ୍କର ମେଢ ଟା ରହିକି ସେଇଠି ପୂଜା ହୁଏ ଆମର ଆଉ ବହୁତ ବଡ ମେଢ ହୁଏ ବନ୍ଧୁ ଆଉ ସାରା ଦୋକାନ ବଜାର ପଡେ ଆପଣ ଛନ୍ତି ମେଳା ମାନେ ଦୋକାନ ବଜାର ନ ପଡିଲେ କି ମେଳା ଆପଣ
ହଁ ବନ୍ଧୁ ଠିକ୍ କଥା ସିଏ ଯୋଉ ଉତ୍କଣ୍ଠା ଥାଏ ଯୋଉ ପିଲାଙ୍କର ହଁ ଉତ୍କଣ୍ଠା ଥାଏ ଯୋଉ ପିଲାଙ୍କର ମେଳାରେ ବୁଲିକି ଖାଇବା ପି ଇବା ସେ ଯୋଉ ଗୁପଚୁପ୍ ଟିକେ ହଉ ଚାଟ୍ ଟିକେ ହଉ ଦହିବରା ଟିକେ ହଉ ଆଉ ଭେଲ୍ ମୁ
ଆଉ ଆଜ୍ଞା ଆଜ୍ଞା ଆଉ ଆପଣ ତ ଜାଣିଛନ୍ତି ଆମର ତ ହଉଛି ଆଜ୍ଞା ଆଉ ସାର୍ ଆଜ୍ଞା ଆଉ ଆପଣ ତ ଜାଣିଛନ୍ତି ଆମର ତ ହଉଛି ଆମେ ହଉ ଖଣ୍ଡାୟତ ମାନେ ଆମର ଖଣ୍ଡା ପୂଜା ଯାହାହେଲେ ବି ହବ। ତେବେ ଆମର ଖଣ୍ଡା ପୂଜା ବି ହୁଏ ଆମର ତ ଆମର ହୁଏ ପ୍ରଥମ ଦିନ ମାନେ ଆମର ଯୋଉ ଦଶହରା ଦିନ ସେଇଦିନ ହିଁ ଖଣ୍ଡା ପୂଜା ହବ।
ଆଉ ବଢିଆ ଆଉ ଆପଣଙ୍କର ଖଣ୍ଡା ପୂଜା ଆମର ତ ଅଛି ଆମର ଲେଖନୀ ପୂଜା ହୁଏ ଆଉ ଆମର ଦୁର୍ଗା ପୂଜାରେ ଆଉ ଆଉ ଯୋଉ ବ୍ରାହ୍ମଣ ମାନେ ଆସନ୍ତି କାନରେ ଖୋସି ଦିଅନ୍ତି ଗୋଟେ କଣ ତ୍ର କି ପତ୍ର ଗୋଟେ
ଆଜ୍ଞା ଆଜ୍ଞା। ଆଉ ବନ୍ଧୁ ଆମର ଏ ସପ୍ତମୀ ଆମର ଦୁର୍ଗା ପୂଜା ଏଠି ଷ୍ଟା ଠିକ୍ ଏ ବନ୍ଧୁ ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ। ଚାରି ଦିନ ପର୍ଯ୍ୟନ୍ତ ଆମର ଦୁର୍ଗା ଦୁର୍ଗା ପୂଜା ପୁରା ହୁଏ ଏଠି ଭଲସେ ଚାରି ଦିନ ଛଅ କେତ ଦିନ ଆମର ମେଳା ପଡେ ଆଜ୍ଞା ଷଷ୍ଠୀରୁ କିନ୍ତୁ ଆଜ୍ଞା ମା ଆସନ୍ତି ଷଷ୍ଠୀରୁ ମା ଯେବେଠୁ ଆସନ୍ତି ପ୍ରକୃତରେ କହିବାକୁ ଗଲେ ସେବେଠୁ ହିଁ ଆମର ମେଳା ପଡେ ବୁଝିପାରିଲେ।
ହଁ ବନ୍ଧୁ ଠିକ୍ କଥା ମା ସବୁ ବର୍ଷ ଅଲଗା ଅଲଗା ଆସନ୍ତି ନ୍ତି ଇଏରେ ରୂପରେ ବି ଆସନ୍ତି ଆଉ ବି ଅଲଗା ଅଲଗା ବାହାନରେ ବି ଆସନ୍ତି କୋଉ ଥରକ ହାତୀ କୋଉ ଥରକ ବେଚା ଏଇ ସବୁ ଆଉ
ଯୋଉ କୁହନ୍ତିନି ଆମର। ସେପଟରେ ମାନେ ଯାତ୍ରା ଫାତ୍ରା ବି ବହୁତ ହୁଏ କିନ୍ତୁ କଣ ଦୁର୍ଗା ପୂଜା ଚାଲିଥିବ ସେ ପର୍ଯ୍ୟନ୍ତ ଆମର ଯାତ୍ରା ଚାଲିଥାଏ ବୁଝିପାରିଲେ
କି ବନ୍ଧୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ବନ୍ଧୁ ଏଥର ତ ଆପଣଙ୍କ ନିମ ନ୍ତ୍ରଣ ରହିଲା ଆପଣ ଯେତେବେଳେ
ନିଶ୍ଚୟ ଆପଣଙ୍କ ଏଥରକ ଘରକୁ ଆମେ ପଦାର୍ପ କଣ କରିବୁ ଆଉ ଦୁଇ ଦିନ ଖଣ୍ଡେ ରହିକି ମନ ଗା ଦୃଶ୍ୟ ଦେଖିକି ଆସିବ ଆଉ ଯାତ୍ରା ଟିକେ ଦେଖିବୁ। ଆପଣ ଆମ ପାଇଁ ଧୁମଧାମ ରେ ଖାଦ୍ୟ ପରଷିବେ ଆମେ ଟିକେ ଖାଇ ବୁ ମନ ଟିକେ ପବିତ୍ର କରି ମାଙ୍କ ପାଖରେ ଆସି ଥିବ ଆଉ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ହ ନିଶ୍ଚିନ୍ତ
ଆଉ ବନ୍ଧୁ ଆପଣଙ୍କ ସେପଟରେ କେମିିତି ହୁଏ?
ଆଉ ବନ୍ଧୁ ଆମର ତ ଦୁର୍ଗା ପୂଜା ତ ଆପଣ ଜାଣିଥିବେ ବିରଜା କ୍ଷେତ୍ର କେମିତି ବିରଜା ମାଙ୍କର ହୁଏ ନବମୀ ନଅ ଦିନ ଆମର ରଥ ଆମ ବେଢା ଚାରିପଟେ ବୁଲେ। ବିରଜାମାଙ୍କ ରଥ ଆଉ ଜାଣିଥିବେ ବିରଜା ମାଙ୍କ ରଥ ନଅ ଦିନ ଯାକ ବୁଲେ। ଆଉ ଧୁମଧାମ ରେ ଏଠି ହୁଏ ଆମର ଦୋକାନ ବଜାର ପଡ଼େ। ଆଉ ବହୁତ ଲୋକ ନଅ ଦିନ ଯାକ ଭୋରୁ ଭୋରୁ ଆସିକି ବିରଜା ମାାଙ୍କ ପାଦ ଛୁଇଁକି ଦର୍ଶନ କରିକି ଯାଆନ୍ତି।
ହ
ଆଉ ବନ୍ଧୁ ଏଇଭଳିଆ ମନଲୋଭା ଦୃଶ୍ୟ ଆମ ଘର ପାଖରେ ହୁଏ। ଆଉ ତ ଜାଣିଥିବେ ଆପଣ ମେଳା ଫେଳା ପଡେ। ଆଉ ଆମର ବିରଜା ମାଙ୍କର ସପ୍ତମୀ ଯୋଉ ଦିନ ଦୁର୍ଗା ମାଙ୍କର ଷଷ୍ଠୀ ସେଦିନ ବିରଜା ମାଙ୍କର ଗୋଟେ ଦିନ ଆଗରେ ରୁହେ ଦଶମୀ ଯୋଉ ଦିନ ଦୁର୍ଗା ମାଙ୍କର ନବମୀ ସେଦିନ। ଏଇ ତ ସବୁ ବନ୍ଧ ଆଉ।
ଆପଣ ବନ୍ଧୁ ମାନେ କୁଆଡେ ଯିବାର ଥିଲା ଆପଣଙ୍କ ପ୍ଲାନିଙ୍ଗ
ହଁ ବନ୍ଧୁ ସେଇଭଳି ଥିଲା ଯିବାର କିନ୍ତୁ ତ ଯାଇପାରୁନି କଣ କରିବା କାମ
ଠାକୁର ଠାକୁରଙ୍କର ଉ ଡୋରି ଲାଗିଲି ବ
ନା ବନ୍ଧୁ ତ ଲାଗିନି ଏପର୍ଯ୍ୟନ୍ତ, ଭଗବାନ ଯେବେ ଫେରେ ଡୋରି ଲଗେଇବେ ଯିବା।
ଆଜ୍ଞା, ଆଜ୍ଞା ନିଶ୍ଚିତା ନିଶ୍ଚିତା ସି ଯେତେବେଳେ ଭଗବାନ ଯେତେବେଳେ ଯାହା ବି କରନ୍ତି ଆ ମୁେ ଆମ ପ୍ରାଣୀ ମାନଙ୍କର ମଙ୍ଗଳ ପାଇଁ ହିଁ କରନ୍ତି। ତ ଏଇଟା ସବୁବେଳେ ଜାଣିଥିବେ କି ଜାଣିଥିବେ କି? ଆପଣଙ୍କର ଯେତେ ବଡ଼ ହ କି ଏତେ ବଡ ଲାଭ ହଉ। ତା ପଛରେ ମାନେ ସେଟା ଯାହା ବି ହେଇଛି ଆପଣଙ୍କୁ ଭଲ ପାଇଁ ହିଁ ହେଇଛି। ଯଦି ଆପଣଙ୍କର କିଛି କ୍ଷତି ହେଲା ତାହେଲେ ବି ଜାଣିବା ଆପଣଙ୍କର ଭଲ ପାଇଁ। କାହିଁକି ନା ତା ମାନେ ଆପଣଙ୍କ ପାଇଁ ଆହୁରି କିଛି ମାନେ ଭଲ ହଁ। ସୁଯୋଗ ଅଛି ଆପଣ ତାକୁ ଇଏ କରିପାରିବେ ଆଜ୍ଞା। ଆଜ୍ଞା ଆଜ୍ଞା ନିଶ୍ଚିତ। ତ ଦେଖିଲ କି ମନ ଦୁଃଖକୁ କରିବା କଥା ନୁହଁ। ଆଜ୍ଞା କିନ୍ତୁ ଆମେ କଣ ବି କରିପାରିବା ଆମର ତ ମାନେ ମଣିଷ ଆମେ ଏଠି ଫସିଯାଇଛୁ ମୋହମାୟା ସଂସାରରେ ମାନେ ଆମର ତ ମନ ଦୁଃଖ ହବ ହିଁ ହବ ସେଇଟା ମାନେ କଣ ଆମେ ଯେତେ ଚାହିଁବା ବି ନିଜକୁ ମାନେ ସେଠୁ ଦୂରେଇ ମାନେ ରଖିବା ପାଇଁ ବି ଯୋଉ ଇଏରୁ କିନ୍ ପାରିବାନି, କିନ୍ତୁ କିନ୍ତୁ ଆମେ ଏତତ ଆମେ ସବୁ ଜାଣିଛେ କି ଭଗବାନ ଯାହା ଯେତେବେଳେ ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି।
ହଁ ନିହାତି ଆମ ଭଲ ପାଇଁ ହିଁ କିଛି ହୁଏ, ଯେତେବେଳେ ଯାହା ହୁଏ ସେଥିପାଇଁ ଆମେ ଭଗବାନଙ୍କୁ ଦୋଷ ଦବା କଥା ନୁହେଁ, କାରଣ ସେ ଯଦି ଜନ୍ମ ଦେଇଛନ୍ତି କିଛି ଭଲ ବି କରିଥିବେ ଆମ ପାଇଁ। ମଣିଷ ମାତ୍
ଆଜ୍ଞା ନାଇଁ ନାଇଁ ବିଲକୁଲ ବି ନୁହେଁ। କାହିଁ ନା ତମେ ଭୁଲ କଲେ ହିଁ ଠିକ ତାପରେ ଠିକ କରିବ, ସମସ୍ତେ ଏକାଥରେ କେ ଠିକ କରନ୍ତିନି। ଭୁଲ କରୁ କରୁ ହିଁ ଠିକ କରନ୍ତି ବୁଝିପାରିଲେ।
ଠିକ କହିଲେ।
ଆଉ ବନ୍ଧୁ ଆଉ ସବୁ ଶକୁଶଳ ଅଛନ୍ତି ଘରେ ସବୁ ଶକୁ
ଆଜ୍ଞା ଆଜ୍ଞା ଭଗବାନଙ୍କ ଦୟାରୁ ସମସ୍ତ ସେ ଶକୁଶଳ ଅଛନ୍ତି ଆପଣ ଆପଣଙ୍କ ଘରେ।
ହଁ ବନ୍ଧୁ ଆମର ନିହାତି ସବୁ ଭଲ ଅଛି। ଅଛନ୍ତି ମାଙ୍କ କୃପାରୁ।
ଭଗବାନ ତ
ଆଉ ଏଥରକ ଆସନ୍ତୁ ଆମ ଆଡେ ବିରଜା ମାଙ୍କର ଯୋଉ ଦୁର୍ଗା ପୂଜାରେ ରଥଯାତ୍ରା ଦେଖିବେ।
ଆଜ୍ଞା, ଆଜ୍ଞା କାଳୀ ପୂଜାର ମି
ଆସିବେ।ଆ ପରେ ଆମେ ଯିମୁ କାଳୀ ପୂଜାରେ ବି ଆସିବେ ଆପଣ। ଆପଣଙ୍କ ପାଇଁ ଆମ ଦ୍ଵାର ସବୁବେଳେ ଖୋଲା ରହିଛି।ଆପଣ ଯେବେବି ଆସିପାରିବେ ଆସ୍ କରିବି।ଏଠି ଆମ ଘରୁ। ସେଥିପାଇଁ କିଛି ଦ୍ଵ ତର-ର-ର ଭାବିବେନି ମନରେ।
ନାଇଁ ନାଇଁ ଆଜ୍ଞା ଆଜ୍ଞା ।
ଆପଣ ପଦାର୍ପଣ କଲେ ଆମକୁ ଖୁସି ଲାଗିବ ବନ୍ଧୁ।
ନିଶ୍ଚି ଖରା ବେଳେ ବନ୍ଧୁ ଆଇ ଜି ଆମର ଆଜି ମୁଁ, ମୁଁ ଜାଣିବାର ହେଇଛି ଭାତ, ଦହି କଡି। ଦହି ପକୋଡା ଟାଇପ୍ ର ଯୋଉ କଡି ହୁଏ ମ? ଆଜ୍ଞା, ବୁନ୍ଦି ନୁହଁ ଦହିରେ ଆମର ପକୁଡା ପଡିଥାଏ। ବେସନରେ ଯୋଉ ପକୁଡା ହଁ, ବଡ ବଡ ପକୁଡା ହୁଏ ଛଣା ହେଇକି।ଆଜ୍ଞା, ଆଜ୍ଞା। ତ ସେଇଗୁଡା ପଡିଥାଏ। ଆଜ୍ଞା, ଦହି କଡି ହୁଏ। ଆଜ୍ଞା, ଦହି କଡ଼ି ହେଇଛି ଆମର ବନ୍ଧୁ।ଆଉ ଭେଣ୍ଡି ଗୋଟା ଭଜା ହେଇଛି ବନ୍ଧୁ ଆଉ
ସିଏ ତ ଅମୂଲ୍ୟ ଜିନିଷ ଦେହ ପାଇଁ ଆଉ ଆପନ ତାହେଲେ ଯତ୍ନ ନଉଛନ୍ତି ନିଜ ଦେହର।
ଦେହର ଯତ୍ନ ନେଲେ କି ଆପଣ ମାନେ, ଏଇଟା ମନେ କୁହନ୍ତୁ ଯେତେ ପଇସା ଥିଲେ ବି ଯଦି ଦେହଟା ଭଲ ନଥିବ ନା, ତାହେଲେ ସେ ପଇସା ରହିଛି ବି କିଛି ମୁଲ୍ୟନାହିଁ।
ଆଜ୍ଞା, ବନ୍ଧୁ ଆପଣ, ଠିକ୍ କଥା କହୁଛନ୍ତି ସବୁବେଳେ। ଆପଣଙ୍କର ମନସ୍କାମନା ପୂର୍ଣ ରହୁ ସବୁବେଳେ, ଯାହା ଆପଣ ଯାହା କରୁଛନ୍ତି। କାରଣ, ଆପଣ ଜଣେ ଭଲ ଲୋକ। ଆଉ ସମସ୍ତଙ୍କର ଭଲ ଚାହୁଁଛନ୍ତି। ଆପଣଙ୍କର ବି ଭଲ ହବ ଭଗବାନ ଆପଣଙ୍କର ବି ଭଲ ଚାହିଁବେ।
ଧନ୍ୟବାଦ।
ଆଜ୍ଞା, ମାମ୍।
ହ ଆଜ୍ଞା ବନ୍ଧୁ ଉ ବନ୍ଧୁ ଆପଣ କଣ କରିବା କଥା କରନ୍ତୁ? ମୁଁ ରଖୁଛି ଟିକେ ମା ଡାକିଲେଣି ପରେ ଆସି ଆପଣଙ୍କ ସହିତ କଥା।
ଆଜ୍ଞା, ବନ୍ଧୁ ପ୍ରଣାମ।
ରହିଲି ନମସ୍କାର।
ଆଜ୍ଞା ବନ୍ଧୁ।